ହାଲୋ।
ମୁଁ କେତେବେଳେ ୱେଟ କଲିଣି ଆପଣ ଏଇନେ କଲ୍ କରୁଛନ୍ତି।
ସେଇଟା ମାନେ ଟିକେ ରହୁଛି ନା ଆମର ପ୍ରୋ ଯୋଉ ଅସୁବିଧା ତ ଟିକେ ଲେଟରେ ଆପଣଙ୍କ ପାଖରେ ପ ହଞ୍ଚୁ ସେଇଟା କିଛି ଭାବନ୍ତୁ ନାହିଁ।
ହଉ ଆଉ।
ଆଉ।
ହଁ ଯୋଉ ଟପିକ୍ ଉପରେ ପଡିଥିଲା ମ ରଥଯାତ୍ରା ତମେ ଯୋଉ ଦେଖି ଯାଅ।
ହଁ।
ଆକ୍ଚୁଆଲି ତମେ ରଥ ଟାଣ ମାନେ ତମେ ରଥ ଆକ୍ଚୁଆଲି ଟାଣଣି କଣ ପାଇଁ ଆପଣ?
ସେଇଟା ପା ଆମର ରହିଲା ପ୍ରୋବ୍ଲେମ ଯୋଉ ମୁଁ କହିଲି କି ମାନେ କିଛି ଆମର ଥାଏ ଧର୍ମ ଉପରେ ସେଥିପାଇଁ ଆମେ ରଥକୁ ଛୁଇନୁ। କିନ୍ତୁ ଆଉ ଗୋଟେ ଆଉ ଗୋଟେ ବର୍ଷ ପରେ ସବୁ ଆମଠୁ ତୁଟିଯିବ ତାପରେ ଆମେ ଚଳିବ।
ଶୁଣ ମାନେ ତମେ ଯଉ ରଥଟାଣିଯାଅ ହେଠି କିଏ ତମକୁ ଦେଖୁଛି କୁହ। ତମ ନିଜ ଲୋକ ହେଠି କିଏ ଦେଖୁଛି କି ତମେମାନେ ଭଗବାନଙ୍କୁ ଡାକି କି ନା ତମେ ରଥ ଟାଣିବ। ସେ କିଏ କିଏକିନା କଣ ଦେଖିଲେ ସିନା କଣ କହିବ ନ ଦେଖିଲେ କହିବ।
ଓହୋ। ଆଛା ଆପଣ ଆପଣଙ୍କୁ ଶାଗ ଖାଇବାକୁ ଭଲ ଲାଗେ?
ହୁଁ ଶାଗ ଖାଇବା ଶାଗରେ ଯେତେ ଭିଟାମିନ୍ ପ୍ରାୟ କୋଉଠି ନାହିଁ ପା। ଶାଗ ଖାଇଲେ ଆଖିରେ ମାନେ ଯୋଉଁ ଆଖି ମାନେ ଭଲ ଇଏ ରହିବ ଫ୍ରେଶ ରହିବ ମାନେ ଅଧିକା ଆମେ ଦେଖିପାରିବା ଅଧିକ ବର୍ଷ ଯାଙ୍କ ଦେଖିପାରିବା।
ଉୁଁ।
ଆମ୍ ଶାଗ ଆପଣଙ୍କୁ କୋଉ ଶାଗ ଖାଇବା ପାଇଁ ଅଧିକ ଭଲ ଲାଗେ?
ମତେ ଯୋଉ ଭଲ ଲାଗେ ସୁଜୁନା ଶାଗ ଖାଇବାକୁ ଭଲ ଲାଗେ। କଟା ସାଗ ଖାଇଆକୁ ଭଲ ଲାଗେ ଆଉ ଆମର ଯୋଉ ହେ କଣ ତ ମୁଁ ତ ବେଶୀ ବିଶେଷ ଶାଗ ବିଷୟରେ ଜାଣିନି। କିନ୍ତୁ ଏଇ ଦିଟା ଯାକ ମତେ ଭଲ ଲାଗେ ଆଉ।
ମତେ ତ ଅଧିକା କହିଆକୁ ଭଲ ଲାଗେ ମାନେ ମତେ ଗୋଟେ ହିଁ ଶାଗ ଗୋଟେ ପ୍ର ସାଗ ଭଲ ଲାଗେ ହେଲା ସୁଜୁନା ସାଗ ଭଲ ଲାଗେ ମ ଖାୟା ପାଇଁ ଅଧିକ।
ଆଚ୍ଛା। ଆଉ ଛତୁ ଖାଇଆକୁ ଭଲ ଲାଗେ?
ହଁ ଛତୁ ତ ଫେବରାଇଟ୍ ନା ତମେ ଛତୁ ଜଙ୍ଗଲ ଛତୁ ଖାୟାଁ ଭଲ ଲାଗେ ନା ଘର ଛତୁ ଖାୟା କୁ ଭଲ ଲାଗେ?
ମତେ ଜଙ୍ଗଲ ଛତୁ ବି ଭଲ ଲାଗେ ଆଉ ଘର ଛତୁ ବି ଭଲ ଲାଗେ କିନ୍ତୁ ଛତୁଙ୍କର ନା ଅଛି। ମାନେ ଘର ଛତୁ ହେଲା ଆମର ଯୋଉ ରୁହେ ମାନେ ଆମର ପୁହାଳ ଛତୁ।
ଅ
ସେଇଟା ତ ଭଲ ଲାଗେ। ଆଉ ଗାଁ କ ଯୋଉ ମାର୍କେଟ ଯୋଉ ବଜାରରେ ଯୋଉ ସବୁ ଛତୁ ମିଳୁନି ସେ ସବୁ ଜିନିଷ ଆଦୋଉଁ ବେକାର୍।
ବେକାର ସବୁ ଫ୍ରଡ କଁ କହିଲ ଏଇଟା ଗୋଟେ ନିଜେ ସେମାନେ ଗୋଟେ ଛତୁ ମାନେ ଗୋଟେ ମଞ୍ଜି କରିକି ନା ସେ ଗୋଟେ ଛତୁ ମାନେ ଗୋଟେ ଚାଷ କରୁଚନ୍ତି ଏଇଟା ମଟେ ଭଲ ଲାଗେନା ମତେ ଖାଇଆ ପାଇଁ। ପୁରା ପ୍ରାକୃତିକ ଜିନିଷ ନା ଏଇଟା ମତେ ଖାଇବା କୁ ଭଲ ଲାଗେ।
ଠିକ୍ ଠିକ୍ ମତେ ପ୍ରାକୃତିକ ତ କହିଲେ ମାନେ ଆମର ଯୋଉ ପୁଆଳ ଛତୁ ଯୋଉଟା ମାନେ ପୁଆଳ ଗାଦା ହେଇକି ପଡିଥିବ ମନକୁ ଫୁଟିବ ସେ ସେଇ ଛତୁରା ଭାରି ଟେଷ୍ଟ୍ ସେଇଟା
ପଡିଚି ନା ଏଇଟା ମାନେ ଛତୁରା ଉଠିବ ଏଇଟା ଆକଚଲି ଟେଷ୍ଟ୍।
ଆଉ ଗୋଟେ ବି ଆମର ରୁ ରୁଟୁକ ଛତୁ ରୁଏ। ଆଉ ଗୋଟେ ବାଲି ଛତୁ ମତେ ବାଲି ଛତୁ ବହୁତ୍ ଭଲ ଲାଗେ।
ବାଲି ଛତୁ ଭଲ ବହୁତ୍ ଭଲ ଲାଗେ ମୁଁ ତମୁ କୁ ପାଞ୍ଚଟା ମାନେ ଛତୁର ନା କହୁଚି ତମ ଭିତରେ ଏଇଟି କହିବ ତମକୁ କୋଉ ଛତୁଟା ଅଧିକ ଭଲ ଲାଗେ ଠିକ୍ ଅଛି।
ହଁ କୁହନ୍ତୁ।
ଉୁଁ। ଏକେ ରୁଟୁକ ଛତୁ, ବାଲି ଛତୁ, ଭାନୁ ଛତୁ, ନାଡ ଛତୁ। ଆଉ ଆଉ ଗୋଟେ ହେଲା କଣ ଛତୁ ସେଟ୍ ସେଟା ପୁଆଳ ଛତୁ କୋଉଟା ଭଲ ଲାଗେ ଅଧୀକ?
ମତେ ତିନଟା ଭଲ ଲାଗେ ସେଥିରୁ।
କୋଉଟା ଭଲ ଲାଗେ?
ମତେ ଭଲ ଲାଗେ ବାଲି ଛତୁ, ରୁଟୁକ ଛତୁ, ପୁଆଳ ଛତୁ ଏଇ ତିନଟା। ଆଉ ଭାନ ଛତୁ, ଭାନ ଛତୁ, ନାଡ ଛତୁ ମାନେ ଖାଏ କିନ୍ତୁ ଏଇ ଜେମତି ଏଇ ଏଇ ସବୁ ଜିନିଷ ହେଇତିବ ମାନେ ତାକୁ ଭୁଲିଯାଏ।
ଓ। ମତେ ତ ଶଏ ସେଇ ଭିତରୁ ମାନେ ଅଧିକ ସବୁଠୁ ଟପ ରେ ମୁଁ ରଖିଚି କାହାକୁ କହିଲ?
ଉଚ୍ଚ ସ୍ଥାନରେ।
ଆଉ ଉଚ୍ଚ ସ୍ତାନରେ ରଖିଚି। ନାଡ ଛତୁ ରଖୁଚି ମାନେ ଏଇଟା ହୁଙ୍କାରେ ଫୁଟେ ନା ମାନେ ମସ୍ତ ଲାଗେ ଏଟା ମାନେ କାମୁଡି କି ମସ୍ତ ଲାଗେ ମାନେ ରାନ୍ଧି ଦେଲେ ବହୁତ ଵଢିଆ ଲାଗେ ଏଟା।
ଆଚ୍ଛା ମୋର କିନ୍ତୁ ବହୁତ ଫେବରେଟ ମାନ କହିଲା ରୁଟୁକଛତୁ ବାଲି ଛ ସେ ସବୁ ଭଲ ଲାଗେ ସେଇ ତିନିଟାଛତୁ ମୋର ବହୁତ ଫେଵରେଟ।
ହୁ କାହିଁକିନା ବାଲି ଛତୁ ଯୋଉଟା ଏଟା ବହୁତ ଛୋଟଛୋଟ ନା ଏଟା ତୋଣିବାକୁ ପୁଣି ବହୁତୁ
ହଁ ସମୟ ଲାଗେ କିନ୍ତୁ ତାକୁ ରା ରାନ୍ଧିଲେ ଭଲ ଲାଗେ ଖାଇବାକୁ।
ହଁ ରାନ୍ଧିଲେ ଭଲ ଲାଗେ ପୁଣି ତାକୁ ବହୁତ ମାନେ କଷ୍ଟରେ ତୋଳିବାକୁ ପଡିବ ନା। ସେଇଟା ବହୁତ କଷ୍ଟରେ ଅଧିକାଂଶ ମାନେ ପାଇ ପାଇବାକୁ ପଡିଥାଏ ଏଇଟାକୁ ଆଉ।
ହଁ।
ଆଉ
ଆଉ ଆପଣ ଆପଣଙ୍କୁ କୋଉ ପନିପରିବା ଖାଇବାକୁ ଭଲ ଲାଗେ?
ପନିପରିବା ମତେ ଖାଇବାକୁ ଆଦି ଭଲ ଲାଗେ ନା ପନିପରିବା ଆଳୁ ଟମାଟୋ ବାଇଗଣ ତାପରେ ଫୁଲକୋବି ମାନେ ଏଇ ସବୁ ଜିନିଷ, ଖାଇବାକୁ ଭଲ ଲାଗେ ଆଉ ଗୋଟେ ହ ଯେ ପେଟ। ପ ପରିବା ଭିତରେ ଗୋଟେ ଫେବରେଟ ପରିବା କୋଉଟା କହିଵି ପୋଟଳ ଟା ଖାଇବାକୁ ମୋତେ ବହୁତୁ ଭଲ ଲାଗେ।
ଉହୁଁ।
ହଁ ପୋଟଳ ତରକାରୀ ହଉ କି ଭଜା ହଉ ଯାହା ବି ହଉ ମତେ ଏଇଟା ମାନେ ପୋଟଳରେ ଯେଉ ରେସିପି ହେଇଥିଲେ କିନ୍ତୁ ଖାଇବାକୁ ଭଲ ଲାଗେ।
କୁବି?
ହଁ କୋବି ଭଲ ଲାଗେ କିନ୍ତୁ ମତେ କୋବି ଫୁଲ କୋବି ଭଲ ଲାଗେ।
ଉହୁଁ।
ଆ ଆପଣ କେବେ ଖଜୁରୀ କନ୍ଦା ଖାଇଛନ୍ତି?
ହଁ କନ୍ଦା ଖାଇଛି ମାନେ ଖଜୁରୀ ମୂଳରେ ଯୋଉଟା ମାନେ ଗଛକୁ ହାଣି ସାରିଲା ପରେ ତଳେ ବାହାରେ ନା?
ହଁ ହଁ ହଁ।
ଉହୁଁ ଧଳା ଧଳା କଲର ରୁହେ।
ହୁଁ ଖଜୁରୀ କୋଳି ଖଜୁରୀ କନ୍ଦା ଖଜୁରୀ ର ରସ ଖଜୁରୀ ରସ ପିଇଛନ୍ତି?
ନା ମୁଁ ରସ ପିଏନି କାହିଁକିନା ମତେ ଲାଗେ କି ସେ ଜିନିଷ ର ମାନେ ନିଶା ଜିନିଷ ରୁହେ ସେଥିପାଇଁ ମୁଁ ମାନେ ସେ ସବୁ ଜିନିଷ ପିଏନି।
ମାନେ ହେଇଟା ମ୍ୟାମ୍ ଏକ୍ଟୁଆଲୀ ସେ ଗୋଟେ ରସଟା ତାକୁ ତାପରେ ଗୋଟେ ମାନେ କଣ ଗୋଟେ ମେଡିସିନ ପକେଇକି ନା ତାକୁ ନିଶା କରିଦିଅନ୍ତି। ସେଥିପାଈଁ ସମସ୍ତେ ଲୋକ ଭାବନ୍ତି ନିଶା ବୋଲି।
ଆଚ୍ଛା ଭାଙ୍ଗ ଭାଙ୍ଗ କୁହନ୍ତି ତାକୁ।
ହଁ ସେଇଟା ମିଶେଇଦିଅନ୍ତି ନା ସେଥିପାଇଁ ମାନେ ନିଶା ହେଇଯାଏ ଆଉ ମାନେ ପ୍ରାକୃତିକ ଜିନିଷ କେମିତି ନିଶା ହବ କହିଲ?
ହୁଁ ଏଇ ଲୋକମାନଙ୍କର ସବୁ ଏମା ଏ ଯୋଉ କାମ ଏଇ ସବୁ।
ହୁଁ ମାନେ ସବୁ ଭେରକୁଟିଆ କାମ ସବୁ ଲୋକଙ୍କର।
ହୁଁ ଉଁ ମାନେ ଭଲ ମାନେ ଅର୍ଥକୁ ସେ ଅନର୍ଥ କରିଦେବେ।
ହଁ।
ଉହୁଁ। ସେଇ ମଣିଷ ହେଲା ସବୁ କରୁଛି ମଣିଷ ଭଲ କରୁଛି ମଣିଷ ଖରାପ ବି କରୁଛି।
ହଁ ବା।
ହୁଁ ଉଁ
ଆଉ ଆପଣ ତଥାପି ମାନେ ମାନେ ଏବେ କେବେ ତମେ ଖଜୁରୀ କନ୍ଦା ଖାଇଥିଲ କି?
ନା ଏବେ ଆଉ ମୁଁ ଖାଇନି ମାନେ ଛୋଟ ଯେତେବେଳେ ଥିଲି କେତେ ବର୍ଷର ତ ମୁଁ ସେଇ ବାର ତେର ବର୍ଷ ଯୋଉ ଟାଇମ ରେ ଥିଲି ନିଜେ ମାନେ ଆମର ରୁହେ ଯୋଉ ଆମ ଟାଙ୍ଗିଆ କୁହାଯାଏ। ତାକୁ ନେଇକି ଚାରି ପାଞ୍ଚ ଜଣ ମିଶିକି ଫାଷ୍ଟ ଆମେ କଣ କରୁନା ଗଛର ମାନେ କ କଣ୍ଟା ଗୋଟେ ଯୋଉ ରୁହେ ତାବାହି ଗୁୁରା ଯୋଉ କୁହାଯାଏ ତାକୁ ହାଣି ହାଣିକା ତାକୁ ସଫା କରୁ ତାପରେ ମୂଳରୁ ହାଣୁ ତାପରେ ମୂଳରୁ ହାଣିକିନା ଗ ଗଛକୁ ଶୁଆଇ ଦଉ ଶୁଆଇ ଦେଲା ପରେ ତାପରେ ସେଇଠୁ ବାହାରେ। ବହୁତ୍ ଭଲ ଲାଗେ ସେଜିନିଷ ଖାଇବା ପାଇଁ ଚାରି ପାଞ୍ଚ ଜଣ ମିଶିକି ଯାଉ ସେଜିନିଷ ଟିକେ କଷ୍ଟ ଲାଗେ କିନ୍ତୁ କଣ୍ଟା ଗୋଟେ ଗୋଟେ ଗେଞ୍ଜି ହେଇଯିବନା ଦେହରେ ବହୁତ୍ ବିନ୍ଧା କରେ
ହଁ ହଁ ସେଇଟା ମାନେ ବଡ଼ ବଡ଼ କଣ୍ଟାନା ଏରା ମାନେ ଥରେ ପଶି ପଶିଗଲା ମାନେ ଦେହରେ ବହୁତ୍ ମାନେ ବିନ୍ଧିବ ଯାହା ହେଲେ।
ମୁଁ ବହୁତ୍ ଥର ମାଡ଼ିବି ଦେଇଚି ହାତରେ ଲାଗିବି ଯାଇଚି ମାନେ ପୋଡ଼ି ହେଇଯାଇଚୀ। ବହୁତ୍ ଥର ଏମିତି ହୁଏ ହେଲେବି କିଛି ଦିନ ପରେ ଠିକ୍ ହେଇଯାଏ କିନ୍ତୁ ଯୋଉ ଟାଇମରେ ଫୋଡି ହେଇଯାଏନା ଦେହରେ ସେଇ ଟାଇମରେ ବହୁତ୍ ବିନ୍ଧା କରେ।
ଓ। ଏଇ ଭିତରେ ମାନେ ଏଇ ତିନି ମାସ ତଳେନା ଅମେ ମିନିମମ୍ ମିନିମମ୍ ପାଞ୍ଚ ଛଅଟା ଗଛ ହାଣିକି ସାଙ୍ଗ ସାଥି ମିଶ ହେଇକି ଖାଇଦେଇଛୁ।
ଆଚ୍ଛା ଆଚ୍ଛା‌।
ଆପଣ କେତେ ବର୍ଷ ତଳେ ମାନେ ଖଜୁରୀ ବନ୍ଧା ଖାଇଥିଲ?
ମୁଁ ତଥାପି ହବ ମତେ ବର୍ତ୍ତମାନ ଚାଲିଲାଣି ଏତିକି ବୟସ ତସେ ଆହା ଆଜିିକି ଦଶ ବର୍ଷ ତଳର କଥା ଆଉ।
ଦଶ ବର୍ଷ ତଳର କଥା ମାନେ ତମେ ମାନେ ଏତେ ବର୍ଷ ଧରି ତମେ କନ୍ଦା ଖାଇନ ଖୋଜିଲନିନା
ନା। ସେଇ ଦଶ ହବ କିମ୍ବା ସେଇ ସାତ ଆଠ ବର୍ଷ ଭିତରେ ହବ ସାତ ଆଠ ବର୍ଷ ହବ।
ହଉ ଯଦି ତମେ କାଲି ଫ୍ରି ହବ ତାହେଲେ କାଲି ଗୋଟେ ହାଣିକି ଖାଇବାକି?
କାଲି ଫ୍ରି ମାନେ କାଲି ତ ମୁଁ ଫାଙ୍କା ରହିବି କି ନାହିଁ ଜାଣିନି ହଁ ରହିବି। ପାରେ ବୋଧେ ହୁଏତ ଯଦି ଦେଖିବା ନହେଲେ କାଲି କରିବା ଆଉ।
ହଉ ଆପଣ ଯଦି କାଲି ଫ୍ରି ରହିବେନା ମତେ କହିବେ ଆଉ ଆମେ ଯୋଉ ପିଲାଙ୍କୁ କହିବେ ଆମେ
ଗୋଠ କରିକି ଗୋଠ ଗୋଠ ଗୋ ଗୋଠ କରିକି ଯିବା ଜିନିଷ ପତ୍ର ନେଇକି ମାନେ ଯାଇକି ଆମେ କାର୍ଯ୍ୟରେ ଲାଗିବା ତାପରେ ଖାଇବା ଏଇଆତ?
ଠିକ୍ ଅ ଠିକ୍ ଅଛି ହଁ ହଁ ସେମିତିତ ଆଉ କଣ।
ଆଚ୍ଛା ଆପଣ ଖାଲି ରହୁଚନ୍ତିତ?
ହଁ ମୁଁ ଯେତେବେଳେ ମତେ କଲ୍ କରିବେ ସେତେବେଳେ ମୁଁ ଫାଙ୍କା।
ଆଚ୍ଛା ହଉ।
ଖାଲି ଆପଣ ଆପଣ ଖାଲି ତମେ ତମ ସମୟ ଖାଲି ଟିକେ ବାହାର କଲେ ହବ ଆଉ।
ହୁଁ ହୁଁ ନାଇଁ ମୁଁ କାଲି ଦେବି ସମୟ ଦେବି ନିଜେ କାଢିବି ନହେଲେ ସମୟ ଆଉ କଣ କରିବା। ବହୁତ୍ ଦିନର ଗୋଟେ ଛୋ ଛୋଟ ମାନେ ଛୋଟ ଦିନର ଗୋଟେ ମାନେ ଖୁସି ସେଇଟା କାଲି ଗୋଟେ କରିବା ଆଉ।
ହଁ ନା ଆପଣ ଏତେ ବର୍ଷ ହେଲା ଅଣ୍ଡା ଖାଇନାହାନ୍ତିନା କାଲି ଆମେ ଖାଇବା ଦେଖିବା ବହୁତ୍ ଖୁସି ଲାଗିବ ମାନେ ସାଙ୍ଗ ଯେଦି ମିଶି ଖାଇବାନା
ହୁଁ।
ହୁଁ
ଆଉ ଆପଣ ଆପଣ ହୁଁ କେବେ କୁଆଡ଼େ ଯିବେ ଯାଇଚନ୍ତି କିଛି କାହାକୁ ଆଣିବା ପାଇଁ?
ମାନେ।
ମାନେ କହିବା ମତଲବ କି କେବେ କାହାକୁ କିଏ ଆପଣଙ୍କୁ ଡାକିଲେ କି କୋଉ ସାଙ୍ଗ ଡାକିଲେ କି ସାଙ୍ଗ ମତେ ଆଜି ଏ। ଏଠୁ ନେଇଯିବି ମୁଁ ତତେ ଏଇଆ ଦେବି ସେଇଆ ଦେବି ଖାଇବା ପାଇଁ ସେମିତି କେହି ଡାକିଲେ ଆପଣ ଯାଆନ୍ତି।
ଉଁ ନା ଏମିତି ସେଁତି କି ସାଙ୍ଗମାନେ ଏମିତି କେବେ ଏମିତି ବିପଦରେ କିଛି ଆପଦରେ। ପଡି ନାହାନ୍ତି ସେମିତି କାର୍ଯ୍ୟ କିଛି ଇଏ ହେଇନି ଆଉ।
ଉଁ ହୁଁ।
ହେଲେ ଏଁ। ଡାକିଲେ ତ ଯିବି ନା ସାଙ୍ଗ ଡାକିଲେ ମାନେ ଯିଗିରି ୟାର୍ ଡାକିଲେ ତ ଯିବାକୁ ପଡିବ ନା।
ଆଚ୍ଛା ଆପଣଙ୍କ ଗାଁ ରେ ନଦୀ ଅଛି ନା ନାଳ ଅଛି ନା କେନାଲ ଅଛି ନା ପୋଖରୀ ଅଛି।
ଆମ ଗାଁ ସାଇଡ ରେ ଆମ ଘର ସାଇଡ ରେ ଗୋଟେ ମାନେ କେଲାନ ଅଛି ନା। କେଲାନ ରେ ସବୁ ମାନେ ସବୁ କାମ ଚଳି ଯାଉଛି ଗାଧୁଆ ପାଧୁଆ ସବୁ ଯୋଉ ଏ ଠୁ ଯେଡ଼ ଯାଙ୍କ ସବୁ ଇଏ ସେଠେ ହଉଛି ଆଉ। ସେଇଠା ହେଉଛି ଆଉ
କେତେ ପାଣି ସେଠାରେ।
ସେତେବେଳେ ଫୁଲ ହେଇଯାଏ ନା ବର୍ଷା ଦିନେ ପୁରା ଫୁଲ ହେଇଯାଏ ତ ଖରା ଏବେ ଖରା ଦିନ ଚାଲିଛି। ତେଣୁକରି ଏଇନେ ବର୍ତ୍ତମାନେ ମୁଣ୍ଡ ହାଇଟି ପାଣି ଏବେ ଆସୁଛି ଆଉ।
ଉୁ ହୁଁ। ଉଁ ହୁଁ ସେ ଖାଲେ ମାଛ ଫାଛ ରୁହନ୍ତି ନା।
ହଁ ବହୁତ ବଡ ବଡ ମାଛ ମାନେ ଏପଟେ ମାନେ ଲୋକ ଧରୁଛନ୍ତି ନା ଲାଠି ଫାଠି ପକେଇକି।
ହୁଁ କି କି ମାଛ ରୁହେ ସେଠା ରେ।
ସେଠାରେ ମାଛ ବିଭିନ୍ନ ପ୍ରକାର ମାଛ ଏ। ଏ ଚେଙ୍ଗ ଭାକୁର ଇଲିଶି ସବୁ ସବୁ ପ୍ରକାର କିନ୍ତୁ ଯେହେତୁ। ନଦୀରୁ ଆଉଛି ନା ପାଣି ଟା ସେଥିପାଇଁ ସି ଏତେ କିଛି ମାଛ ଏଠି ରହୁଛନ୍ତି ଆଉ।
ହୁଁ ହୁଁ ଆଚ୍ଛା ଆପଣଙ୍କୁ ଚିଙ୍ଗୁଡି ମାଛ ଖାଇବାକୁ ଭଲ ଲାଗେ ଆପଣ ତ ଖାଆନ୍ତିନି। କିନ୍ତୁ ଯୋଉ ଟାଇମ ରେ ଖାଉଥିଲେ ସେଇ ଟାଇମ ରେ କଥା କହୁଛି ଭଲ ଲାଗେ ନା।
ସତା ସତ କହିବାକୁ ଗଲେ ଚିଙ୍ଗୁଡି ମାଛ ହିଁ ମୋର ଫେବରାଇଟ୍ ଥିଲା।
ହୁଁ ସେଥିପାଇଁ ବା ଉଁ ଥିଲା ଗୋଟେ ଆଉ।
ହଁ ଏବେ ହେଲେ ଏଇରା ମୁଁ ଠିକ୍ ଲାଇନକୁ ଆଇଲି ନା ହେଥିପାଇଁ ମୁଁ ଏମିତି ଆଉ।